ହ୍ୟାଲୋ।
ହଁ ଶୁଭିଲା
ହୁଁ ହୁଁ ଶୁଭିଲା କଣ କରୁଛ
ହଁ ଏଇଠି ଛାତ ଉପରେ ଅଛି ଆଉ ତମେ
ହୁଁ ହୁଁ ନାଇଁ ମୁଁ ଟିକେ ଏଇ କଟକ ଆସିଛି ଆଉ
ଓ ହୋ କଣ ହେ ଅସୁବିଧା ହେଇଛି ନା କଣ
ହଁ ଆମ ଜେଜେଙ୍କ ଦେହ ଟା ଟିକେ ଭଲ ନାହିଁ ତ ଓ ସେଥିପାଇଁ କି ସେଇଠୀ ଅଛି ଆଉ ଏ ମେଡିକାଲ ରେ ଅଛନ୍ତି ସେ ଦେଖେଇବା ପାଇଁ ସେ ଟିକେ ଅ ଆସିଛି ଟିକେ ବୁଲିବା ପାଇଁ ଆଉ
ଓ ହୋ କଣ ହେଇଥିଲା କି?
ହଁ ଏଇ ଗରମ ବହୁତ ଜୋର ହେଲା ଏଇ ଏସିି ରେ ଶୁଆ ଶୁଇ କରିଦେଲେ। ତାଙ୍କୁ ସେଇ ଥଣ୍ଡାରୁ କଫ ହେଇଯାଇଛି ଆଉ।
ଓହୋ।
କଥାବାର୍ତ୍ତା କରି ପାରୁନାହାନ୍ତି ଏମିତି ଅଛନ୍ତି ଆଉ।
ତମ ସହ ଆଉ କିଏ ଆସିଛନ୍ତି?
ହଁ ଆମେ ମାମୁଁ ଆଉ ଭାଇ ବି ଆସିଛି ଆମେ ଏଇଠି ଆସିଛୁ। ଏ ତ ମେଡିକାଲ ବାଲା ଜାଣିଥିବ ଆଉ। ଯାହା ଗୋଟେ ଛୋଟ ହେଲେ। ହଁ ହଁ।
ଆଉ ଡାକ୍ତର ଆସିକି ଦେଖିଲେଣି?
ହଁ ହଁ ଦେଖିଲେଣି ଆଉ ଏଇଠି ଟିକେ ଦେ ଆମେ ଟିକେ ଅଛୁ ଏ ତାକୁ ଆଲାଓ କରୁନାହାନ୍ତି ବହୁତ ଲୋକ ଆଲାଉ କ ପଳେଇବୁ ଆଉ। ତ ମେଡିକାଲ ନୁହଁ ଗୋଟେ ବ୍ୟବସାୟ କହିଲେ ଚଳେ।
ହଁ।
ଛୋଟ ଇଏଟେ ହେଲେ ବି ଆଇସିୟୁ ରେ ରଖି କେମିତି କଣ କରି ପଇସା ନବା କଥା ଆଉ।
ହଁ। ସେମତି ଏବେ କରୁଛନ୍ତି ସବୁ ଗମେଣ୍ଟରେ ବି ତ ଡାକ୍ତର ପଡି ପଡିକି ବି ଆସିବେନି।
ହୁଁ ଇଏ ତ ନାଇଁ ଏଇଟା ଆମର ପ୍ରାଇଭେଟ ରେ ଦେ କିନ୍ତୁ ପ୍ରାଇଭେଟ୍ ରେ ମାନେ ମୋ ପ୍ରାଇଭେଟ୍ ବେଶୀ ଠକୁ
ହଁ। ଯାହା ଯେମିତି କରିକି ପଇସା ଆଦାୟ କରିବା କଥା ଆଉ।
ମାନେ ଛୋଟ ହଁ। ଛୋଟ ଯାହା ଗୋଟେ ଇସୁ ହଉଛି ମାନେ ରଖିକି ତାକୁ ବଡ କରି ପୁରା ମା ପକେଇକି ରଖୁଛନ୍ତି ପଇସା ଟିକେ ନହବା ପର୍ଯ୍ୟନ୍ତ।
ହଁ ଏବେ ତ ସବୁ ସ୍ଵାସ୍ଥ୍ୟ କାର୍ଡ ହେଲାଣି ତମେ କରିଛ ନା ନାଇଁ?
ନାଇଁ ସେ ତ ଗମେଣ୍ଟ ଜବ୍ ତାଙ୍କର ସେଥିପାଇଁ ହେଇନି।
ନହେଲେ ସ୍ଵାସ୍ଥ୍ୟ କାର୍ଡ ଟିକେ ହେଇଥିଲେ ତମକୁ ଟିକେ କମ୍ ଖର୍ଚ୍ଚ ପଡିଥାନ୍ତା।
ହୁଁ କହିବାକୁ ଗଲେ ଖର୍ଚ୍ଚ ପଡି ହିଁ ନଥାନ୍ତା। କାଇଁକି ସେଥିରେ ତ ମାନେ ରହୁଛି ନା।
ହଁ।
ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ସହାୟତା ସେଇଟା ହିଁ କରିନାହାନ୍ତି ତାଙ୍କୁ ଏଜ୍ ବି ହେଇନି ସତୁରି ବର୍ଷ ହେଇଥିଲେ ବି ହେଇଯାଇଥାନ୍ତା। ହେଇନି ବାକି ଏମିତି ଅଛନ୍ତି କେତେ କଣ ଚାର୍ଜେସ୍ ହବ କେଜାଣି। ତ ପୁରା ରଖିଛନ୍ତି ମାନେ ଆଉ ଛାଡିବେନି ଚାର୍ଜ ନହବା ପର୍ଯ୍ୟନ୍ତ।
ହଁ।
ମେଡିକାଲ କେସ୍ ହେଲେ ଏବେ ଭାରି ଚିନ୍ତା।
ହଁ।
ନା ଏକରେ କଣ ଡକ୍ଟର ମାନେ ଠିକ୍ ସେ କହୁନାହାନ୍ତି। ପକେଇ ପକେଇ ପକେଇ ପକେଇ କିନ୍ତୁ ପଇସା ଟା କ କଣ କରୁଛନ୍ତି ନଉଛନ୍ତି।
ହଁ। ସେଇଟା ତାଙ୍କର ବ୍ୟବସାୟ ଆଉ ସେ ସେୟା କରିବେ ଆଉ।
ହୁଁ ତାପରେ ବି ହତା ଯୋଉ ଗମେଣ୍ଟ ଯୋଉ କରିଦେଇଛି କାର୍ଡ ଟା। ସିଏ ଆହୁରି ତାଙ୍କୁ ସୁବିଧା ହଉଛି।
ହଁ।
ଜାଣିକି ବି ଆଉ ଛାଡିବେନି। ଏ ଏଇଠି ତ ମୁଁ ଦେଖୁଛି ସମସ୍ତ ଯିଏ ବି ଆସୁଛନ୍ତି ଆଡମିଟ କରିଦଉଛନ୍ତି।
ହଁ ଅ।
ତାପରେ ବି ଜଣ ରୁ ଦି ଜଣ ମାନେ ଆଲାଉ ନାହିଁ, ସେ କିନ୍ତୁ ମାନେ ରଖୁଛନ୍ତି ଯେ, ପକେଇକି ରଖୁଛନ୍ତି ସେମିତି ଲୋକଙ୍କୁ।
ହଁ ଅ।
ମାନେ ଆମର ତ ଗୋଟେ ରୁମ, ଆମକୁ ରୁମଟେ ମିଳି ଯାଇଛି କିନ୍ତୁ ଯୋଉ ମ ରୁମ ନ ମିଳିଛି ସେମାନେ ବି ବାହାରେ ମାନେ, ତାଙ୍କ ପରିବାର ଲୋକମାନେ ସବୁ ବାହାରେ ବି ରହୁଛନ୍ତି। ବହୁତ ହଇରାଣ କିନ୍ତୁ ମେଡିକାଲ କେସ୍ ହେଲେ।
ହଁ ଅ। ବହୁତ ଦିନ ବି ରୋଗୀ ରହିଲେ ସେଠି ତା ସାଙ୍ଗେ ଯିଏ ରହିବ ସିଏ ବି ବହୁତ ହଇରାଣ ହବ।
ଆଉ ସି ବି ବାହାରେ ସବୁ ମାନେ ବସୁଛନ୍ତି। କେତେ ଗରମ ଯୋଉ ବି ହଉଛି?
ହଁ, ନିଜେ କୋଉଠି ଟିକେ ବସି ପାରିବନି ନା ଭଲସେ ଖାଇ ପାରିବନି ନା ଶୋଇ ବି ପାରିବନି।
ଏଇ ତ ଅସୁବିଧା ଆଉ। ତାପରେ ସେଇ ରୁମ ରେ ବି ମାନେ ଶୋଇବା ପାଇଁ ବି ଦଉନାହାନ୍ତି। ଏସି ଫେ ସି ଲାଗିଛି କିନ୍ତୁ ସେଠି ଶୋଇବା ପାଇଁ କି ମାନେ ଆଲାଉ ନାହିଁ। ସେଇ ଏସି ରେ ଶୋଇକି ଆମ ଜେଜେଙ୍କ ଦେହ ଖରାପ ହେଇଯାଇଥିଲା, କିନ୍ତୁ ସେ ବି ଯେଉ ରୁମର ସିଏ ବି ଏସି ରୁମ୍ ତାହେଲେ କେମିତି କଣ ଦେହ ଖରାପ ହବନି କହିଲ?
ହଁ ଅ।
ତଥାପି ଆମେ ଡକ୍ଟରଙ୍କୁ କହିଲୁ, ଡକ୍ଟର କହିଲେ ତାକୁ ଟିକେ କମେଇଲେ ତଥାପି ଆସିକି।
ହଁ ଅ।
ହେଲେ ଲାଭ କଣ? ମାନେ ସିଏ ତ ସେଇ ଏସି ରୁମରେ ରହିଲେ। ପୁଣି ତ ସେଇ କଫ ହବ ନା ନାଇଁ?
ହଁ ଅ।
ଡକ୍ଟର ମାନେ ବି ଏ ହେଲି ମାନେ କେମିତି ଦେହଟି ଖରାପ ହେଲେ, ପଇସା ନେବେ, ସେଇ ପ୍ରୋଗ୍ରାମରେ ଅଛନ୍ତି।
ହଁ ଅ।
ଆଉ କଣ? ଆଉ ତମ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି ଆଉ।
ହୁଁ ଉ ଆଉ ଖରାବେେଳେ ଆଜି କଣ ଖିଆ ହେଇଥିଲା?
ହଁ ଖରା ବେଳେ ଗରମ ସକାଶେ ପଖାଳଭାତ ଖାଉଛୁ ଆଉ।
ହୁଁ ହୁଁ। ଗରମ ପାଇଁ ସେଇଟା ଠିକ।
ହଁ ଗରମରେ ତତଲା ଭାତ ଖାଇ ହଉନି ଆଉ।
ହୁଁ ଉ। ତଥାପି ଆମର ଆଜି ଏତେ ଟିକେ ଗରମ ନଥିଲା। ଆମର ଟିକେ ଆଜି ପାଗ ଥଣ୍ଡା କରିଥିଲା। ତାପରେ ପୁଣି କଣ ହେଲା। ମାନେ ଖରା ବେଳକୁ ଯେମିତି ଗରମ ମାନେ ଏ
ତାତିିଲା ଯେମିତି ପୁରା।
ବାରଟା ଗୋଟେ ବେଳୁ ପୁରା ପ୍ରବଳ ଗରମ, ସିଆଡୁ ପୁଣି ଲାଇନ କାଟିଦେଲା।
ହଁ ଲାଇନ୍ ତ ଲାଇନ୍ ବାଲା କଥା ବି କାହିଁ କହୁଛ? ମେଡିକାଲ ଯେମତି ଲାଇନ୍ ବି ଅବିକା ସେମି ସେମିତି ହେଇଗଲାଣି।
ହଁ ଯୋଉ ଗରମକୁ ସେ କାଟି ଦଉ ହଁ ଅ। କିଛି ହେଇନଥିବ, ସେ ଲାଇନ୍ କାଟି ଦେଇକି ବସି ପଡ଼ିବେ ଘଣ୍ଟା ଘଣ୍ଟା।
ହଁ କହି କଟକ ଭୁବନେଶ୍ୱରରେ ଟିକେ ଯଦି ଲାଇନ କଟୁନି, କଟୁନି, ନହେଲେ ଗାଁ ପା ରେ ତ ମାନେ ଜବର ଲାଇନ କାଟୁଛନ୍ତି।
ହୁଁ ଉ। ଟିକେ ବର୍ଷା ଉଠେଇଲା ସେ ଲାଇନ୍ କାଟିଦେଲେ।
ଛି ନାଇଁ।
ହଁ ନଦେଲେ ଫାଇନ୍ ପଡି ଯାଉଛି।
ହଁ ଫାଇନ୍ ପଡି ଯାଉଛି।
ସେଇଟା ଆଗୁଆ ନେଉଚନ୍ତି, କିନ୍ତୁ ଲାଇନ୍ କାଟି କାଟିକି କାଟି କାଟିକି ମାନେ ସବୁବେଳେ କାମ ଟାଇମରେ ସକାଳେ ଲାଇନ୍ କାଟିଦେବେ, ଖରାବେଳେ ଶୋଇବା ଟାଇମ୍ ରେ ଲାଇନ୍ କାଟି ଦେ ରାତିରେ ଶୋଇବା ଟାଇମ୍ ରେ ଲାଇନ୍ କାଟିିଦେବେ। ଏଇଟା ହିଁ ମାନେ ବିରକ୍ତିଆ ଲାଗୁଛି ଭାରି ଗରମକୁ ଲାଇନ୍ ନଥିବ।
ତାପରେ କଟକ ଭୁବନେଶ୍ଵରରେ ବି ଇମ୍ ଇଏ ଏରିଆ ମାନେ ମ୍ୟୁନିସିପାଲିଟୀ ଏରିଆ, ସେପଟେ ଟୋଟାଲ୍ ଲାଇନ୍ କଟିବନି। ଯଦି ବି କଟିଥିବ ସାଙ୍ଗେ-ସାଙ୍ଗେ ଦେବେ।
ସେଇ ଆମରି ସେଇ ଗାଁ ପଟ ସାଇଟ୍ ରେ ସବୁବେଳେ ଲାଇନ୍ କଟୁଛି।
ହଁ।
ସେପଟେ ଏପଟେ ଲାଇନ୍ କାଟିଲେ ଲୋକମାନେ ଆଉ ରଖେଇ ଦେବେନି ନା।
ହଁ।
ସେଥିପାଇଁ।
ତାପରେ ଏଠି ଗାଁ ଗହଳିରେ ବି ଟିକେ ଗ ଛ ହରିକା ଅଛି ଯାହାର ଟିକେ ପବନ ଫବନ ହଉଚି, କିନ୍ତୁ ସହର ଜାଗାରେ ତ ଗ ଛ ହେରିକା ନାହିଁ, ସେମାନେ ଲାଇନ୍ କାଟିଲେ ରହିପାରିବେନି।
ସବୁଆଡେ ତ ଟିକେ ଏବେ ଆପାର୍ଟମେଣ୍ଟ କରିଦେଲେ ଆଉ କଣ କରିବା ଆଉ ଲୋକ ହିଁ ହଇରାଣ। କିଏ ହଇରାଣ ହବ।
ହଁ।
ଆଉ କଣ କରିବା। ତମର ସିଆଡ଼େ କଣ ପବନ୍ ଫବନ୍ ହଉଛି ନା ଗରମ୍ ଜବର?
ହଁ ଆମର ଗରମ୍ ହଉଛି, ଏବେ ଟିକେ ସନ୍ଧ୍ୟାବେଳେ ଟିକେ-ଟିକେ ପବନ ଦଉଛି ଥଣ୍ଡା ଲାଗୁଛି ଏଇ ଛାତ ଉପରେ।
ହୁଁ-ହୁଁ ଫାଙ୍କା ଜାଗାଟା ବୋଧେ ତମର?
ହଁ ଆମର ଏଠି ଫାଙ୍କା ଯାଗ ମାନେ ଘର ଚାରି ପାଖରେ, କିନ୍ତୁ ଗଛହରିକା ସବୁ କାଟି ଦେଇଛନ୍ତି। ଖରା ହେଲେ ପୁରା ଯେମିତି ନିଆଁ ପଶି ଯାଉଛି ଘରେ, ପ୍ରବଳ ଗରମ୍। ଏବେ ଟିକେ ଥଣ୍ଡା ଲାଗୁଚି, ମାନେ ପବନ୍ ଦଉଚି ବର୍ଷା ବି ଟିକେ ଉଠେଇଚି। ଥଣ୍ଡା ଲାଗୁଛି।
ହଁ ଅବିକା ଟିକେ ବର୍ଷା ଉଠେଇଛି। ବର୍ଷା ବି ହେଇଗଲା ପରେ ମାନେ ଯୋଉ ବଷ ମାନେ ପବନ୍ ଟା ପାରି ଦଉଚି ସେ ବେ ଶୀ ଗରମ୍ ହଉଚି, ଯେମିତି ଗୁଳୁଗୁଳି ଯେମିତି ମାନେ ପୁରା ରକ୍ଷାବାସ ହଉନି ଆଉ।
ବର୍ଷା ବି ଭଲସେ ହଉନି ମାନେ ଗୋଟେ ଗୋ ମାନେ ବିଜୁଳି ଘଡଘଡି ଦଉଚି ପବନ ଦଉଚି ବ ର୍ଷା ହଉନି। ବର୍ଷା ଟିକେ ଭଲସ୍ ସେ ହେଇଗଲେ ଟିକେ ଥଣ୍ଡା ଲାଗେ, କିନ୍ତୁ ବର୍ଷା ହଉନି ପବନ୍ ହେଇଗଲା ବେଳକୁ ବର୍ଷା ପଳାଉଚି। ଫୁଣି ଯୋଉ ଗରମକୁ ସେଇ ଗରମ୍।
ସେଇ ଗରମ୍ ତାପରେ ବର୍ଷା ବି ହେଲେ ବି କଣ ବର୍ଷା ରା ତିରେ ହେଲେ ରାତିବେଳା ଟିକେ ଥଣ୍ଡା ଲାଗିବ, ତାପରେ ପୁଣି ସକାଳକୁୁ ଯୋଉ କଥାକୁ ସେଇକଥା। ସେଇଟା ତ ଅସୁବିଧା ମେନ୍ ଆଉ।
ହଁ।
ଆଉ ତମ ଆଡେ କଣ ଚାଷ ହେରିକା କଲେଣି?
ନାଇଁ ବା ଚାଷ କୋଉଠୁ ହବ, ବର୍ଷା ହେଲେ ପାଣି ହେଲେ କଣ ଚାଷବାସ ହବ। ଗୋଟେ ତଳି ଇନି ଏପର୍ଯ୍ୟନ୍ତ।
ହଁ ପାଣି ଯାହାର ମଟର ଅଛି ଟିକେ ମଡେଇକି କରୁଥିବେ ଆଉ।
ହଁ ଏଥରକ ତ ଚାଷ ହବ କି ନାଇଁ ବି ଠିକ ନାହିଁ। ତ ବର୍ଷା ନାହିଁ ଆଉ କଣ ଚାଷ ହବ।
ହଁ
ଏତଳକୁ ତଳି ରୁଆ ହବା କଥା।
ହଁ
ଓଉ ହଉ ମୋର ଗୋଟେ କଲ୍ ଆସିଛି ମୁଁ ରଖୁଛି ହାଁ।
ହଉ
ହଉ ହଉ